ହଁ କଣ କରୁଚୁ?
ଏଇଠି ଅଛି ଘରେ ଆଉ।
ଆଉ ତାଙ୍କର ହଳଦୀ ସଇଲାଣି?
ନାଇଁ ସରିନି- ଆଉ ମାଇକ୍ ବଜେଇକି ନାଚୁ-ଛନ୍ତି ଅଧା ହଳଦୀ ଏଇ ହଳଦୀ ନୁହଁ ମ ମେହେନ୍ଦୀ ହଉଛି ଯେ ମେହେନ୍ଦୀ ନ ଏ ସେ ଆମ ଘର ପାଖୁ ଜଣେ ମାଉସୀଙ୍କ ଝିଅ।
ଓ ହୋ।
ସେ ଅଧା ଲଗେଇ ଦେଇଛନ୍ତି ତାଙ୍କ ଛୋଟ ପୁଅ ଟା ତ ସେ ଶୋଇବା ପାଇଁ ହେଲା ବୋଲି ପଳେଇ ଛନ୍ତି ଆଉ।
ଓ ହୋ।
ହଁ।
ଆଉ ଭାଉଜ ଘରେ ସତ୍ ସଙ୍ଗ ହଉଥିଲା ଆମ ଭାଉଜଙ୍କ ଘରେ।
ଓହୋ।
ହଉଥିଲା ଏଇ ରବିବାର ଦିନ, ଆଉ ସବୁ ବଢିଆ ହେଲା। ଭାଉଜ କହିଥିଲେ ଫୋନ କରିଥିଲେ କହୁଥିଲେ।
ହଁ।
ହଁ ବଢିଆ ହେଲା। ଆଉ ସେ ଯୋଉ ବ୍ୟାକୁଳତା ହେଲେ ଯୋଉ ଆମ ଘରେ ହଉଥିଲା ଆର ରବିବାରେ ସେ କହିଲେ ଆମ ଘରେ କରିବା ଆମ ଘରେ କରିବା। ତ ଆମ ଘରେ ଯେମିତି ହେଲା ତାଙ୍କ ଘରେ ଆହୁରି ମାନେ ହୁଁ ହୁଁ ଦଶ ଗୁଣା କି ଭଲକିରି ହେଲା।
ଓହୋ।
ନିହାତି ସେ ବ୍ୟାକୁଳତାଟା ପାଇଲେ ନା ଈଶ୍ୱରଙ୍କଠୁ। ଆମ ଘରେ କରି ଆମକୁ ଭଲ ନାଗୁ ଗୁଚି ଆମ ଘରେ ଆମକୁ ଭଲ ନାଗୁଚି। ତାପରଦିନ ବା ପ୍ରେୟାର୍ ଟାଇମ୍ ରେ ଆମ ଝିଅଟା ମାନେ ଭାଉଜଙ୍କ ଝିଅ ଟା ଆଉ ତାଙ୍କ ଘରେ ରିଲାକ୍ସ ହେଇକି ବସି ପାଇଲାନି। ମାନେ ପ୍ରେୟାର ଟାଇମ୍ ରେ ସେ କହିଲା ମୁଁ ସିଲେଇ କରିଦେବି କିନ୍ତୁ କହିଲା ମୋତେ ଏମିତି କିଏ ପେଲିକି ଆଣନ୍ତି। ଆଉ ଚାଲ୍ ଚାଲ୍ କଇଲା ମୋତେ ଖାଲି ବିଚଳତିଆ ଲାଗିଲା ମୁଁ ପଳେଇ ଆଇଲି ଆଉ। ଆଉ ଆମ ଗାଁ ଛୁଆ ବି ଗୀତ ଗାଇଲେ? ଆଉ ଉଁ ଆସିଥିଲେ ଭୁବନେଶ୍ଵରରୁ ରିତିକି? ବହୁତ ଲୋକ ବି ଯାଇଥିଲେ, ସେ ନିଜେ ତାଙ୍କ ଆଡୁ ବି କହିଲେ କହିଲେ ସତସଙ୍ଗ ହଁ କହିଲେ ସତସଙ୍ଗରେ ବି ଏତେ ଲୋକ ହଉନାହାଁନ୍ତି ସେ ରବିବାର ବୋଲି ଗାଁ ଆଡେ ଯାଇଥିବେ ଆଉ।
ହଁ।
ନାଇଁ ଈଶ୍ୱରଙ୍କ ଦୟା ଆସି ସିଏ କହିଲେ ତାଙ୍କ ପୁଅ ଦେହଟା ଭଲ ନଥିଲା ଭାଉଜଙ୍କର ସିଏ କହିଲେ ମୁଁ ଖୋଜୁଥିଲି ଯୋଉ ଜଣେ ତାଙ୍କୁ କହିଥିଲେ ଭୁବନେଶ୍ଵରରେ ଯୋଉ ଡକ୍ଟର ଅଛନ୍ତି କେୟାର ହସ୍ପିଟାଲରେ ସୁଶାନ୍ତ ଦାସ କହିଥିଲେ ତାଙ୍କୁ ଦେଖେଇବାକୁ ହେଲେ, ମୁଁ କହିଲି ପଇସା ପତ୍ର ନାହିଁ ଏଡେ ବଡ ଡକ୍ଟର ଆଉ ମୁଁ ତାଙ୍କୁ କୋଉଠି ପାଇବି, ଭୁବନେଶ୍ୱରରେ କେମିତି କଣ କରିବି, ପୁଣି ପ୍ରାଇଭେଟ୍ ହସ୍ପିଟାଲ। ଆଉ ଦେଖିଲା ବେଳକୁ ସେ ଯାଇ ଘରେ ଠିଆ ଆଉ।
ହଁ ହଁ ଆଉ ତାଙ୍କୁ ସବୁ ସେଇଠି ଦେଖେଇ ଦେଇଥିବେ ଆଉ।
ହଁ ସବୁ ପ୍ରେସକ୍ରିପସନ୍ ଫେସ୍କ୍ରିପସନ ସବୁ ଦେଖେଇଲେ ତାଙ୍କ ମନ ଭାରି ଖୁସି। ମାନେ ବହୁତ ଖୁସି।
ଓହୋ।
ଠାକୁର କଣ କରିପାରନ୍ତି। ତେଣୁ କରିକି ମ ନ୍ଦିରରେ ଯେତେବେଳେ ଯାହା ଗୋଟେ ପ୍ରୋଗ୍ରାମ ହଉଛି ତୁ ଟିକେ ଯା ଆ ପରେ ନେକ୍ସଟ୍ ଟାଇମ ଟା ଟିକେଟ କରିକି ଯିବା। ଏ ତ ପଇସା ରୋଜଗାର ଅ ହଉ ଯିବା ଆଉ।
ହଁ।
ଆଉ କଣ ଖାଇଲୁ?
ନାଇଁ ଖାଇନି ଖାଇବି ଆଉ।
ଇତ୍ ଭାତ?
ହଁ ଭାତ ଖାଇବି, ପିଠା ଖାଇବିନି।
ଆଉ ହଉ ଆଉ କାହାର ଆଉ ତମ ଗାଁରେ ଏବେ କାହାର ବାହା ହଁ ମୁଁ କହିଲି ଆଉ ତମ ଗାଁରେ ଏବେ କାହାର ବାହାଘର ଫାହାଘର ହଉଛିି ନା ନାଇଁ?
ନାଇଁ ମ ବାହାଘର ହଉନି। ଏ ସବୁ ଦେଖା ଚାଲିଚି ଆଉ ଦି ତିନି ଜଣ ଅଛନ୍ତି ତାଙ୍କ ପାଇଁ ଝିଅ ଦେଖା ଚାଲିଛି। କାଲି ଜଣ ହଁ। କାଲି ଜଣଙ୍କର ତ ବାହାଘର ଆଉ ଦି ତିନି ଜଣ ଅଛନ୍ତି ଆଉ। ତାଙ୍କ ପାଇଁ ଝିଅ ଦେଖା ଚାଲିଛି ଆଉ
ଝିଅ ତ ମିଳୁନାହାନ୍ତି ଆଜି କାଲି ବଡ଼ ସନ ଆଉ
ହଁ ପା। ଆଉ ବର୍ଷା ହେଇଥିଲା?
ନାଇଁ ବର୍ଷା ହେଇନି ଖରା ବର୍ଷା ଛାଡି ଯାଇଛି ଦି ଦିନ ହେଲା।
ପାଗ ଟା ଭାରି ଖରାପ କରିଦେଲା।
ହଁ ବା ଗାଁ ରେ ରଜ ଟା ଛୁଆ ଗରା ଟିକେ ରଜ ମଉଜ କରୁଥିଲେ। ବେକାର ନଷ୍ଟ ହେଲା ଆଉ। ମକୁ ବସିଥିଲେ ଖରା ହେଇଥିଲେ ତାଙ୍କର ସେଇ ଗଛ ମୂଳେ ତାଙ୍କର ପବନ ଖାଇ ଖାଇ ଖୁସିବାସି ହେଇଥାନ୍ତେ।
ସଜେଇଥିଲେ ସବୁ ଠିକ୍ ଠାକ୍ ଥିଲା ଭୋଜି ଦେଖୁନୁ କେତେ ଲୋକଙ୍କ ପାଇଁ କରିଥିଲେ ନଷ୍ଟ ନା ଆଉ ଲାଷ୍ଟ ଦିନ ତ ଯୋଉ କରିଥିଲେ ଆମେ ସବୁ ବୋହି ଆଣିଲୁ।
ବୋହି ଆଣିଲେ ପରା ଯିଏ ନେଇଛନ୍ତି ସବୁ ଫୋପଡ଼ା ଫୋପଡି କଲେ।
ହଁ ମିନିମମ୍ ଆହୁରି ଦୁଇଶହ ଲୋକ ଖାଇଥାନ୍ତେ।
ହଁ ବା। ଆ
ତାପରେ ଆମେ ଯଦି ନାଇଁ ଆମେ ଯଦି ସେ ମ ନ୍ଦିର ପାଖରେ ସେଇ ଦିନଟା କରିଦେଇଥାନ୍ତେ ତାହେଲେ ସରି ଦେଇେଇଥାନ୍ତା।
ସବୁ ଲୋକ ଖାଇ ଦେଇଥାନ୍ତେ।
ଆଉ ସେ ଭିତରେ ହେଲା ବେଳୁ ଭିତରେ ହେଲା ବେଳୁ ପୁଅ ପିଲା ଗୁଡାକ କେହି ପଶିଲେନି।
ହଁ ତାଙ୍କୁ ବି ଖରାପ ଲାଗିଲା ଆମେ କାହିଁ ଯିବୁ କିନ୍ତୁ ସାଇସାରା ପୁଅପିଲା ପାତ୍ର ସାହି ଲୋକମାନେ ଆସିକି
ସିଏମାନେ ସେ ଆମ ଗାଁ ପାଖର ଗାଁ କୁ ସବୁ ଆସ ଖାଇ ଦେଇଥାନ୍ତେ ଯିବା ଆସିବା ନା ସେଇଟା ଯଦି ପୁଅ ପିଲାଙ୍କୁ ଦାୟି ତ୍ବ ଦେଇ ଦେଇଥାନ୍ତେ ଭଲ ହେଇଥାନ୍ତା। ଆଉ ହଁ ନଷ୍ଟ ହେଲା ବହୁତ ନା ଆଉ। ଆୟାରା କହିଲେ ସବୁ ନା ଆଉ କହିଲେ ବା କହିଲେ ନିଜେ କଲେ ନିଜେ ନିଜେ ଖାଇଲେ ଆଉ କଣ କାହାକୁ ଦେଲେ କି
ହଁ ଯୋଉମାନେ ବି ନେଲେ ତାଙ୍କର ବି ନଷ୍ଟ ହେଲା ଫୋପାଡ଼ିଲେ ହେରା ଲୋକ ପେଟକୁ ଖାଇ ଦେଇେଇଥାନ୍ତେ ନା। ସେଠି ସଟେଜ ହେଇଯାଇଥାନ୍ତା।
ହଁ ନାଇଁ ସ ନାଇଁ ସରି ଯାଇଥାନ୍ତା ଛୁଆଗୁରା ବହୁତ ପଇସା ସାରିଲେ ହୁଁ।
ସେଠି କିନ୍ତୁ ସଟେଜ ହେଇଥାନ୍ତା ଆର ବର୍ଷ କେମିତି ସରି ଯାଇ ଥିଲା ତମର ସବୁ ନା।
ହଁ।
ଦେଖୁନୁ ଡାକୁନଥିଲେ ଜଲଦି ଖାଇଦିଅ ଜଲଦି ଖାଇଦିଅ ସରିଆଇଲାଣି ଖାଦ୍ୟ। ଯିଏ ପାଇଲା ସିଏ ଖାଇଲା ଆଉ ଭଲ ନାଆ ଅନ୍ନଛତ୍ର ଭଳିଆ ଯିଏ ଯେତେ ଖାଉଛ ଖା।
ହଁ ତାପରେ ଯୋଉ ମଝି ଦିନ ସଂକ୍ରାନ୍ତି ଦିନ କଲେ ସେଇଦିନ ନହଲେ ସେ ବଡ଼ ଭୋଜିଟେ କରିଦେଇଥାନ୍ତେ ପୁରା ଗାଁ ଯାକ ଡାକି ଦେଇଥାନ୍ତେ। ସ ହଁ ମାନେ ଆଉ ଏମାନଙ୍କୁ ଆଉ କିଛି ପ୍ରେସର ପଡିନଥାନ୍ତା।
ନା ଲୋକମାନେ ଭାବିଲେ କି ଏଇ ଦିନ ତ କଲେ ଆଉ ତାପର ଦିନ ନାହିଁ ବୋଧେ ବୁଝିପାରିଲେନି। ।
ହଁ ଦି ଦିନ୍ ବୋଲି ଆଉ ଜାଣି ପାରିଲେନି ଆଉ।
ଜାଣି ପାଇଲିନି
ତମର ସବୁ ଖାଇସାଇଲଣି?
ନାଇଁ ଆଉ ଖାଇନୁ ଆଉ। ଖାଇନୁ ଏ ଚା ବିସ୍କୁଟ ଫିସ୍କୁଟ ଖାଇଥିଲୁ।
ଓଁ।
ଆଉ ବାହାଘର କାଲି କେତେବେଳୁ ବାହାରିବୁ?
ତମର ବାରଟାରେ ସୁଝିଛି ସଖାଳୁ ବାର ବର ବାହାରିକି ଯିବ, ସଖାଳୁ କେତେବେଳେ କଣ ଏ କାମଗୁରା କରିବେ କେଜାଣି ଏଇ ଯୋଉ ଦିଅ ମଙ୍ଗୁଳାନ୍ତି, ମଙ୍ଗୁଳିତି ଖିଆ, ମଙ୍ଗନହାଣ୍ଡି ସବୁ ସକ୍ ସଖାଳୁ କରିବେ କେତେବେଳେ ଆଉ ତାଙ୍କର ସୁଝିଥିବ ଯେତେବେଳେ କରିବେ।
ତମକୁ ଡାକିଛନ୍ତି ଦିଅଁ ମଙ୍ଗୁଳାରେ? ଓହୋଃ ଆଉ ଲୁଗା ତମକୁ ଦିଅନ୍ତି ନା ନାହିଁ?
ହଁ ଦିଅନ୍ତି, ଦିଅନ୍ତି ଯେ ତାଙ୍କର ଯୋଉ ଆ ଆଗରୁ ରଖିଥାନ୍ତି ସବୁଉଉ ବ୍ୟବହାରିଆ ଲୁଗା ଦେଇ ଦିଅନ୍ତି ଆଉ ଆଡଜେଷ୍ଟ୍ କରିଦିଅନ୍ତି ଆଉ।
ସବୁଗୁଡା ବି ଖର୍ଚ୍ଚ କଲାବେଳକୁ କୋଉଠୁ
ହଁ ନାଇଁ, ତାପରେ ସିଏ ବି ନିଜେ ନିଜେ ଯାହା ପଇସାପତ୍ର ରଖି ନିଜେନିଜେ ଖର୍ଚ୍ଚ କରିକି ବାହାହଉଛନ୍ତି।
ହଁ।
ଆଉଉ ଏମିତି ତାଙ୍କର ତାପରେ ତାଙ୍କର ବଡ ଫ୍ୟାମିଲି, ଚଳିବାକୁ ଭାରି ବି ଅସୁବିଧା ହଉଛି।
ହୁଁ।
ସେ କେମିତି ବାହା ହେଇପଡନ୍ତୁ ମ, ଲୁଗାପଟାରୁ କଣ ଯାଉଛି।
ହଁ ହଁ। ସେଇଆ ବା
ହଁଅଅ
ନାଇଁ ଲୁଗା ଦେଲେ ପୁଣି ବ୍ୟବହାର ଅଧିକ ପଡିବନା, ତମକୁ ପ୍ରାୟ କେତେ ବ୍ୟବହାର ଦେବାକୁ ପଡେ?
ଏ ଆମର ତ ହଜାର ଟଙ୍କା ଦିଅନ୍ତି ଆଉ
ଆ
ଆଉ ଲୁଗାଟେ ସେ ତିନିଶହ ଟଙ୍କା କି ମିନିମମ ଧର ପାଅଁଶହ ଭିତରେ ହଜାର ଟଙ୍କା ଦବୁ ଆଉ
ହଁ ଆଉ ତା ତଳକୁ ଦେଲେ ଖରାପ ଲାଗିବ।
ହଁଅଅ
ଭୋଜିଟା ବୋଧେ ହଉଛି ବିରିୟାନୀ କଚୁମ୍ବର। ଆଉ ଛତୁ, ଛତୁଟା କି କଣ ଗୋଟେ ମାନେ ଇଏରେ ଅଛି ଅପସନରେ, ଗୁପଚୁପଟା ହେଇପାରେ ଆଉ କ୍ଷୀରି ଆଉ
ଓହୋଃ।
ତ ସବୁ ଜିନିଷ ପଡିବନା ବହୁତ ଖର୍ଚ୍ଚ ହବ।
ହଁଅଅ
ବିରିୟାନୀଟା ରବିବାର ଦିନ ଖରାବେଳୁ, ଖରାବେଳୁ କରିଦେଇଛନ୍ତି ଭଲ ତାଙ୍କର ବହୁତ ଲୋକ ବର୍ଷା ପାଣିକି ଡର ନାହିଁ।
ହଁ।
ଗୋଟେ ଜାଗାକୁ ବହୁତ ଭିଡ ହବ, ନା?
ତାପରେ ଦିନ ବେଳା କରିଦଉ ଛନ୍ତି ବି ଭଲ, ଦିନରୁ ଦିନରୁ କାମ ସରିବ ବୋହୂକୁ ନେଇ ଆସିବେ ସଇଲା କାମ।
ହଁ ସେଦିନ ବି ଭୋଜି ଦିନରେ ସାରିଦେବେ ସଇଲା।
ହଁ ଆଉ ରାତିରେ ଯାହାହେଲେ ତାଙ୍କୁ ରାତି ଅଧ ହାତେ ରହିବାକୁ ପଡିବ ଜିନିଷ ଆଣିବାକୁ ପଡିବ।
ହ
ଯାହା ବଳିଲା କି ଯାହା ହେଲା ଦିନରୁ ଦିନରୁ ହେଲେ ଲୋକ ବି ମାନେ ନେଇଆସିବେ ବି ରାତିରେ ଖାଇଦେବ ଯଦି ବଳିଲା ନ ବଳିବ ତ ନାହିଁ।
ହେଲେ ଏଇଆ ଗୋଟେ ସୁବିଧା ସେଦିନ ବି ତମ ଗାଁରେ ପି ପିଲାମାନେ ଭୁଲ କରିଦେଲେ ଯଦି
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ନେଟୱାର୍କ ଇସ୍ୟୁ ହେଲା ବୋଧେ ଆଉ ଶୁଭୁନି ଆଉ ହ୍ୟାଲୋ। ହାଲୋ କଣ କିଛି ଶୁଭୁନି? ହ୍ୟାଲୋ।